ହ୍ୟାଲୋ ସାର୍ ମୁଁ ସାର୍ ଗୁଡ୍ ଇଭିନିଂ ଆପଣଙ୍କୁ ମୋ ଭଏସ କ୍ଲିୟର ଶୁବୁଜିକି?
ଆଜ୍ଞା ଶୁଭୁଛି।
ସାର୍ ଟିକେ ସାର୍ ଟିକେ ବ୍ୟାକଗ୍ରାଉଣ୍ଡ ସାଉଣ୍ଡ ଆସୁଚି।
ଆଜ୍ଞା ଗୋଟେ ମିନ୍ଟି ରୁହନ୍ତୁ।
ତ ଟିକେ ଜୋରରେ ବ୍ୟାଗ୍ରାଉଣ୍ଡ ସାଉଣ୍ଡ ଆସୁଚି ତ ଟିକିଏ ଆପଣ ସେଇଟାକୁ ଟିକେ ଆଭଏଡ଼୍ କରନ୍ତୁ।
ଆଜ୍ଞା କୁହନ୍ତୁ ହ୍ୟାଲୋ। ଏବେ କମ ଆସିଲା।
ସାର୍ ନାଇଁ ଏବେ ଏବେ ବି ଆସୁଚି ଟିକେ ଟିକେ। ଆଉ ସାର୍ ଆପଣଙ୍କୁ ଆପଣଙ୍କ ଦେହ ଭଲ ଅଛି।
ଆଜ୍ଞା ମ୍ୟାମ ଦେହ ଭଲ ଅଛି।
ଆଉ ଆଜି କଁ ଖାଇଛନ୍ତି?
ମୁଁ ଖାଇଥିଲି କଣ
ହଁ
ଖାଇଥିଲି କଣ ହଁ ହଁ ଭାତ, ଡାଲି ଆଉ କଣ ଗୋଟେ ହେଇଥିଲା ଆଇଟମ ଆଉ ଭୁଲି ଯାଇଛି ଆର ଆଇଟମଟା ନା।
ଓହୋ, ଆଉ ଆପଣଙ୍କ ମାମା କଣ
ମାମା ତାଙ୍କର ଏଇ ଯୋଉ ଠାକୁର ଭାଗବତ ପଢ଼ୁଛନ୍ତି।
ଓହୋ, ଆପଣ ଭାଗବତ ପଢନ୍ତିନି କି?
ଆଜ୍ଞା ପଢେ। ମୋର ମର୍ଣିଂ ଟାଇମରେ ପଢେ ମାମା
ଆଉ ଆପଣ ସନ୍ଧ୍ୟା ଦିଅ, ଆପଣ ସନ୍ଧ୍ୟା ଦିଅନ୍ତି?
ହଁ ଦିଏ।
ଓହୋ।
ଏ ସବୁବେଳେ ନୁହେଁ କେତେବେଳେ କେମତି।
ହଁ ସେଇଟା ଦେବା କଥା, ଆଉ ଆପଣଙ୍କ ଘରେ ଆପଣଙ୍କ ବାପାଙ୍କ ଦେହ କେମିତି ଅଛି?
ହଁ ଭଲ ଅଛି।
ଆପଣଙ୍କ ବୋଧେ ବାହାରେ ପିଲା, ଆପଣଙ୍କ ଘର ବାଟେ ବୋଧେ ପିଲା ଖେଳୁଛନ୍ତି ତ ତାଙ୍କ ପାଟି ଶୁଭୁଛି।
ଆଜ୍ଞା ହଁ ହଁ, ସେଇ ମୋ ଦେଇ ପୁଅ ସେଇ ଆଉ
ଜୋରେ ବୋଧେ ଚିଲଉଛି?
ଆଜ୍ଞା ତାର ପାଟି ଟା ଟିକେ ବଡ ନା
ସାର୍ ଆଉ ଆପଣ କେତେ ଭାଇ ଭଉଣୀ?
ମୋ ତଳେ ଆଉ ଜଣେ ସାନ ଭାଇ ଅଛି।
ସେ କୋଉ କ୍ଲାସ ପଡୁଛି ସିଏ?
ଏ ମୋ ଠାରୁ ବହୁତ ଦଶ୍
ଓହୋ, ସେଭେନ କ୍ଲାସ ପଢୁଛି।
ଆଜ୍ଞା, ଆଜ୍ଞା ସେଇଥିପାଇଁ ତ ଏତେ ଟେନ୍ସ
ଆପଣଙ୍କ ସାନ ଭାଇ ବୋଧେ ଆପଣଙ୍କ ମାମାଙ୍କର ପୁରା ଗେଲା ହେଇଥିବେ, ଆପ୍ କଣ ଆପଣଙ୍କ ବାପାଙ୍କର
ହଁ ସେଟାତ ଓଭିଅସଲି କିନ୍ତୁ ମାମା ଏଟା ବି ଭଲପାଆନ୍ତି। ହଁ ସେମିତି ନୁହେଁ ଦେହ ଖରାପ ହେଲେ ସମେସ୍ ମୁଁ ବାହାରେ ରୁହେ ନା ସିଏ ଘରେ ରୁହେ। ତ ମୁଁ ବାହାରୁ ଆସିଲେ ଏ ଧର ଆସିଲି, ରିଲେଟିଭ ଭଳିଆ ଆମର ଚର୍ଚ୍ଚା। ଆ ସେ ଘରେ ରୁହେ।
ସାର୍ ଆମ ଘରେ ବି ସେଇଭଳିଆ, ଆମର ଭାଇ ଆମ ସହିତ ରହୁଥିଲାତ ଠିକ ଥିଲା। ତା ଭାଇ ଏଇନା ହଷ୍ଟେଲ ରେ ରହୁଛି ମାନେ ଘରକୁ ଆସିଲା ମାନେ କୁଣିଆ। ସାର୍ ଆପଣ ଜାଣିଛନ୍ତି କି ମୁଣ୍ଡ ବିନ୍ଧା ହେଲେ କଣ କଲେ ଭଲ ହବ?
ପାଣି ପ୍ରବଳ ପିଅନ୍ତୁ।
ସାର ମୁଁ ପାଣିକୁ ଛାଡିକି ଆଉ କଣ କଲେ ଭଲ ହବ?
ପାଣି ପିଅନ୍ତୁ ଦେନ୍ ନା କଣ ଆଉ କଲେ? ଆଉ ମୁତ
ହଁ ଲାଗୁଚି ମୋ ମୁଣ୍ଡ ଟାକୁ କିଏ ଦି ଫାଳ କରିଦଉଚି ଏଇଭଳିଆ ପୁରା ବିନ୍ଧୁଛି।
ଟ୍ୟାବଲେଟ ଟ୍ୟାବଲେଟ।
ସାର୍ ମୁଁ ମାନେ ଅଯଥାରେ ଟ୍ୟାାବଲେଟ ଖାଏନି? କାରଣ ମୋ ଭିତରେ ସିମ୍ପଲ ଗ୍ୟାସ ମୁଁ ଖାଏନି କାରଣ ମେଡିସିନ ଟା ସବୁବେଳେ ଠିକ୍ ନୁହଁ ନା?
ଆଜ୍ଞା ସେଟା ଠିକ କଥା।
କେତେବେଳେ ଅଛି ଭଲ ଅଛି। କେତେଳେ ମୁଣ୍ଡ ଅଛି କେତେଳେ ସାଇଡ଼୍ ଇଫେକ୍ଟ ପକେଇ ଦବ ତ ସେଥିପାଇଁ ମୁଁ ଟିଏ ଆଭଏଡ଼୍ କରେ ମେଡ଼ିସିନକୁ। ହ ମାନେ ନର୍ମାଲ ଥଣ୍ଡା ଜଡ଼ ଜର ହେଇଥିଲେ ବି ମୁଁ ମାନେ ମେଡିସିନ ଏତେ ୟୁଜ କରେନି? ନା ଅଟୋମେଟିକ ଭଲ ହବାକୁ ଛାଡ଼ିଦିଏ। ଆଉ ଯଦି ଯଦି ଅଧିକରୁ ଅଧିକ ଦିନ ରହିଲା ତାହେଲେ ଯାଇକି ଦେଖାଏ ଡକ୍ଟରଙ୍କୁ ନହେଲେ ନାଇଁ। କାରଣ ମୋର ଥ କାରଣ ମୋର ଥଣ୍ଡା ଦେହ କାରଣ ମତେ ପ୍ରାୟ ଟାଇମ ଥଣ୍ଡା ରହେ। ତ ଇସନ ଫୁଲିଆ ଟିକେ ମେ ବି ଅଛି ବାବାଙ୍କର ଅଛି ମୋର ବି ଅଛି ତ ମୁଁ ଥଣ୍ଡା ଆଗୁରୁ ରହୁଥିଲା ପ୍ରବଳ। ମାନେ ମୁଁ ଟ୍ୟୁସନ ଯାଇଥିବି ପାଠ ପଢୁଥିବି ଖାଲି ନାକରୁ ବହୁଥିବ। ଖାଲି ଖାଲି ତ ମୋ ମୁଣ୍ଡ ବିନ୍ଧା ହବ ପ୍ରବଳ ଏବେ ଟିକେ କମି ତଥାପି ଏ ମୋର ବାହାରିଲେଣି ଆଉଥରେ ମୁଣ୍ଡ ବିନ୍ଧା।
ଆଜ୍ଞା, ନା ମୋର ବି ସେମିତି ଥଣ୍ଡା ନା ନା ମୁଁ ଆଜି ଟିକେ ଲାଗି ଟିକେ ପ୍ରେସରେ
ଆଉ ସାର୍ ଆପଣ କଣ କହୁଥିଲେ କହିପାରନ୍ତି। ମତେ ବି ଟିକେ ମୁଁ ଏବେ ମଝିରେ କହିବାକୁ ଦେବେ?
ଆ ଆଜ୍ଞା।
ହଉ କୁହନ୍ତୁ।
କିଏ ଗୁଟେ ସାଟପ ଉପରେ।
ଆଜ୍ଞା।
ତ ବେସିକାଲି ମ୍ୟାମ୍ ଷ୍ଟାର୍ଟଅପ୍ଟା ମୋର ରୁରାଲ କଲଚର ଉପରେ ପୁରା ବେଷ୍ଟ। ମିନ୍ସ ଆମେ ରୁରାଲ କଲଚରକୁ ପ୍ରମୋଟ କରୁ। ଆପଣ ଯେମିତି ଯେତିକି ଟ୍ରାଭେଲ ଏଜେନ୍ସି ଅଛନ୍ତି ଆ ଇଣ୍ଡିଆରେ ଆ ତ ସେମତି ଯେତେବେଳେ ଆପଣ ଓଡିଶାକୁ ଆସୁଛନ୍ତି ବୁଲିବା ନାଗି ତ ସେ ଆପ ଆପଣଙ୍କୁ ହୋଟେଲରେ ରଖିବେ ଆ ଫରେନ୍ ଫୁଡ଼୍ ଖାଇତ ବଗେରା ଦେବେ। ଦେନ ଆପଣ ଚାଲିଯିବେ ଆମେ ସେଇଟାକୁ ସେଇ ଗ୍ୟାପଟାକୁ ଆମେ ଫିଲ୍ କରୁଚୁ। ସବୁ ଲୋକ ଚାହାନ୍ତି କି ଆମେ ଟି ସହିତ ଜଡ଼ିତ ହେଇକି ଯିବା ପାଇଁ ଯଉଠିକି ଯାଉଚୁ ତା ଆ ମାଟି ସାଙ୍ଗେ ଜଡିିତ ହେବା ପାଇଁ ତ ଆମେ ଆ ଏବେ ବହୁତ ଲୋକ ସେଟିକି ମୁଭ କରୁଚନ୍ତି। ତାଙ୍କ ଗାଁରେ ତାଙ୍କ ଘର ଖାଲି ରହୁଚି। ତ ଆମେ ସେଇ ଘରକୁ ନେଇକି - - ଅ ଆଜି ଭାବିନିଅ ହୋଟେଲ ଯେମିତି ସେମିତି ହିଁ ସେ ଘରକୁ ଆମେ ନବୁ। ଗାଁ ର ଅଥେଣ୍ଟିକ ଖାଇବା ତାଙ୍କୁ ଖାଇଥା ଦମୁ। ହ ସବୁ ପ୍ରକାର ଯାହାବି ତିନି ଟାଇମ ହଏ ସେଇ ତିନି ଟାଇମ୍ ଆପଣ ସେ ଖାଇବା ଖାଇବେ। ଦେନ୍ ବୁଲାବୁଲି ଫେଷ୍ଟିଭାଲ ଯାହା- - ଥିବ। ତାଙ୍କ ସାଙ୍ଗ ସେଠି ଯାହାବି ଆକ୍ଟିଭିଟି ହବ ସେ ସବୁ କରିବେ। ଆ ସିକ୍ସଟି ଲାଖ କରୋଡ଼ର ଇଣ୍ଡିଆନ୍ ଟ୍ରାଭେଲିଂ ମାର୍କେଟ୍। ଆଉ ଆମେ ଯୋଉ ମାର୍କେଟ କୁ ଏବେ ମତଲବ କାମ କରୁଚୁ। ତାର ମାର୍କେଟ ପୋଜିସନ ହେଲା ଟୁ ଲାଖ କରୋଡ଼ ତ ଖାରି ଉପରେ ଏଇ କାମ ଏବେ ଚାଲିଚି ଆଉ। ଏ ମ୍ୟାମ୍ - - ଆଜ୍ଞା
ନା ଏତିକି ନା ଅଛି କଥା?
ନା ମତଲବ ମୋର ଉଁ କଥା ଟିକେ ବାହାରୁନି। ମାଇଣ୍ଡ ଫ୍ରି ନହିଁ ତ ସେଥିପାଇଁ ସରି ଆଉ।
ନା ମ୍ୟାମ ମୁଁ ଆଜି ମୋ ନିଜ ଉପରେ ପାଣି ଦଉଥିଲି କିନ୍ତୁ ସେ ହଉନି ମତଲବ ଆଁ ମିନ୍ସ କାଲି। ଇନ୍ସିଡେଣ୍ଟ୍ଟା ହେଲା। ଆ ମୁଁ ଜଣେ ଆପ୍ ଡେଭଲପର ସାଙ୍ଗରେ କଥା ହଉଥିଲି ଆପ୍ ଡେଭଲପର ମାନେ ମୁଁ କୋ ଫାଉଣ୍ଡର ନାଇଁ ଯେମିତି। ପକେଇ ଥିଲି ସେ ଭୁବନେଶ୍ଵରରେ ପଢିଛନ୍ତି ଆ ବିଜୁ ପଟ୍ଟନାୟକ ୟୁନିଭରସିଟି ରେ ଆ ଯୋଉ କମ୍ପୁଟର ସାଇନ୍ସରେ ହେଲା। ତ ସିଏ ପନ୍ଦର ବର୍ଷର ତାଙ୍କର ଏକ୍ସପ୍ରିଏସନ୍ ମତଲବ ଏକ୍ସପ୍ରିଏନ୍ସ ଅଛି। ଏ ଆ କୋଉଟା ଆ‌ ସେ ଏବେ ମାଇକ୍ରୋସଫ୍ଟରେ ବୋଧେ ୱାର୍କ କରୁଛନ୍ତି। ୱାନ୍ କରୋଡ ତାଙ୍କର ଇୟରଲି ପ୍ୟାକେଜ। ତ ସେ ଆପ୍ ବି ପଚିଶଟା ଆପ୍ ତିଆରି କରିଛନ୍ତି ତାଙ୍କ ପୋର୍ଟଫୋଲିଓ ମୁଁ ଦେଖିଲି। ତ ତାଙ୍କ ସେ ବାହା ହେଇଛନ୍ତି ସେଇ ଯାଜପୁରରୁୁ ବଟ ତାଙ୍କ ଘର ହେଲା ଏଇ ଉତ୍ତରପ୍ରଦେଶ ସେଠି ପଢୁଥିଲେ ତାଙ୍କର ଲଭ ମ୍ୟାରେଜ। ତ ସେଇଆ ହିଁ ସେ କହିଲେ ତାଙ୍କୁ କହିଲି ଆଇଡିଆ କଥା ସବୁ କହିଲି। ସମିସ୍ତେ କହୁଛନ୍ତି ଆଇଡିଆରେ ଅଛି ୟୁନିକନେସ୍ ଅଛି ବଟ୍ ଆଇ ଇମ୍ପ୍ଲିମେଣ୍ଟ ଆମେ ଆପଣଙ୍କୁ କରି ପାରୁନୁ ସେଇଟା ଇଏ ମୋର ଅଠେଇଶି ତାରିଖ ସୁଦ୍ଧା ସରିଯିବାର ଥିଲା। ବଟ୍ ଏଥର ମୁଁ କିଛି ହେଇନି ଆଜି ମର୍ଣିଂ ରେ ଇନଭେଷ୍ଟର ଯିଏ ସେ କଲ୍ କରିଥିଲେ କିଛି କାମ। କରିନ ଖାଲି କଥାରେ କହିଦେଲ ତ ସେଥିପାଇଁ ଗୋଟେ ଡିସ୍ ଗିଲୱଣ୍ଟ ଆଉ ଆ କିଛି ଏତେ ବେଳେ ତାଙ୍କେ ଏଇ କରିନୁ ଆଉ। ଆଉ ଭାବୁ। ଥିଲି ମତଲବ ସିଏ ମତେ କହିଲେ କି ମ ମୁଁ କହିଲି ପଚିଶ ଆପରେ ଆପଣ କେତେ ଟଙ୍କା ଲାଗିଲା। କହିଲେ ମୁଁ ଖାଲିଟା ତିଆରି କରିଦେମି ତମେ ବି ମତେ ଧର କହିବ ଧର କିଛି ଅଲଗା ୟୁନିକ୍ ଆଇଡିଆ ଥିବ। ୟାରି ଉପରେ ବି ରିସର୍ଚ୍ଚ ବେଗେରା କର। ମୁଁ ଖାଲି ଟାରେ ତମ ନାଗି ତିଆରି କରିଦେଇ ପାରିବି।
ଆଜ୍ଞା ବିଜୁ ପଟ୍ଟନାୟକ ଟା ମୋ ଘରଠୁ ହବ ମେ ବି ଆଠ କ ନଅ କିଲୋମିଟର ହବ।
ସେଇଟା ଜୟଦେବ ବିହାର ଆଡେ ମାନେ ମତେ ବି ମୋର ଯେତେବେଳେ କଲେଜ ସିଲେକସନ ଆସିନଥିଲା ମତ୍ ତ ଆମ ଘରେ କହିଲେ କି ନାଇଁ ତୁ ସେଇ କଲେଜ ଜାମା ପକେଇଲୁନି କଁ ପାଇଁ। ମାନେ ସାର୍ ସେ କଲେଜ ଭଲ କିନ୍ତୁ ଲୋ କାଲ ଲୋକ ହିଁ ତ ଖରାପ କରିଦଉଛନ୍ତି ନା ସେଇଟାକୁ।
ଆଜ୍ଞା ସିଏ କହିଲେ କି। କି ସେଇୟା କି ମୁ ସିିଏ ପାଖାପାଖି ଦୁଇ ହଜାର ପନ୍ଦର ଷୋହଳ ବ୍ୟାଚ୍। ନା ସରି ପନ୍ଦର ଷୋହଳ କହୁଛି ଦୁଇ ହଜାର ଦଶ ଏ ଗାର‌ ବ୍ୟାଚ୍ କହିଲେ ସେତେବେଳେ ପଢା ପଢି ଟିଚର ନଥିଲେ ପଢା ପଢି ନଥିଲା କହିଲେ ଆମେ ଅଲ ଗା ଜାଗାରେ ପୁଣି କୋଚିଂ ନଉଥିଲୁ ତ ନେଇକି ପଢିଲୁ ତ ମେନ କଥା କଥା ହେଲା ତାଙ୍କର ଏଇଆ କହିବା କଥା ଯୋଉ ଗୋଟା ହୋୟାର ଇଏ ମାଇଁ ଟ୍ରେନ ଯୋଉ ଆପଟା ଜାଣିଛ। ହଁ ତ ସିମ୍ପୁଲ ସଲୁସନ ସେଟା ହୋୟାର ଆମ ମାଇଁ ର୍ଷ୍ଟେନ ସେମିତି ଆଜି ଦିନ ସାରା। ଖୋଜୁଛି ଆଇଡିଆ ମତଲବ ଆଇଡିଆ। ଆ ଧର କିଛି ଆଉ ଗୋଟେ ବେଟର ଆଇଲା ଆମେ ଆଉ କିଛି ବି ତା ସହିତ ଷ୍ଟାର୍ଟ କରି ପାରିମୁ। ତ ସେଇଟା ହିଁ ଖୋଜୁଛି। ୱନସ ଆଇଡିଆ କଁ କହିଲେ ଆଇଡିଆ ଗୋଟେ ଲଟେରୀ ଟାଇପ ରେ। ଧର ଆପଣଙ୍କୁ ବେଷ୍ଟ ଆଇଡିଆ ମିଳିଲା ଲାଇକ୍ ଫେସବୁକ୍ ଇନାଗ୍ରାମ।
ସାର୍ ମୁଁ ଗୋଟେ କଥା କହିବି ଆପଣଙ୍କର ଯଦି କାମ ହଉ ହଉ ଅଟକୁଛି। ଯଦି ଆପଣଙ୍କୁ ସିରିଏସଲି ଆପଣ ମାନେ କଣ କହିଲେ ହନୁମାନ ଚାଳିଶା। ଆପଣ ମାନେ ସକାଳୁ ଆଉ ରାତି ସେଥିରେ ପଢନ୍ତୁ ଦେଖିବେ ଆପଣଙ୍କ ଯେତିକି ସବୁ ଇଚ୍ଛା ଅଛି ଆପଣ ସବୁ ପୁରା ହେଇଯିବ।
ଏମ ଆପଣ ମତେ ମତଲବ ଅ ପଢନ୍ତି। ଜାଣିଛି ହନୁମାନ ଚାଳିଶ ମଝିରେ ଏ ଯୋଉ ଆଠ ଆଜ୍ଞା।
ଆପଣ ସେତିକି ଯଦି ବିଶ୍ୱାସ ରଖିବେ ସାର୍ କାହିଁ କୁଆଡୁ କଣ ଆପଣ ହେଇଯିବ ଆପଣ ଜାଣିପାରିବେନି ତ ଜାଣିଥିଲେ ନା ମାନେ ମୁଁ ଯୋଉଠି ମୋ ଜା ଜାତକ ଦେଖେଇଲି ସେ କହିଲେ ମାନେ ମୋ ଭାଇନା ଯିଏ ଦେଖୁଥିଲେ ସେ କହିଲେ କି ଆର ଲାଇଫ ମାନେ କଷ୍ଟ ତ ସବୁ ଗଲାଣି ମାନେ ଆପରଠୁ ଅଛି ଭଲ ଇଏ କିନ୍ତୁ ଯଦି ଯଦି ସବୁଦନ ସକାଳେୁ ଉଠିକି ସୂର୍ଯ୍ୟଙ୍କୁ ପାଣି ଦବ କି ହନୁମାନ ଚାଲିସା ପଡିବ ଇଏ କେତେ ଆଗକୁ ଯିବ ମାନେ ମୁଁ ସତ କଥା ମୁଁ ବିଶ୍ଵାସ କରିପାରେନି ମାନେ ମୁଁ ଏଇନା ହନୁମାନ ଚାଳିଶା ରେଗୁଲାର ପଢିଲି ମୁଁ ଜାଣିନଥିଲି ମୋର ମାନେ ଫାଷ୍ଟ ସେମିଷ୍ଟାର ମୋର ବ୍ୟାଗ ଲାଗିବନି ବୋଲି ମୁଁ ଲି ଜାଣିଥିଲି ପୁରା ଶିଉର ଲାଗିବ ବ୍ୟାକ। କି ମୁଁ ହନୁମାନ ଚାଳିଶା ଏମିତି ପଢିଲି ମାନେ କାନ୍ଦିିଚି ପ୍ରବଳ ଭଗବାନ ମୋତେ ପାସ୍ କରେଇ ଦିଅ। ମୁଁ ପାସ୍ ହେଇଗଲି ସେତିକି ଭଗବାନଙ୍କ ଭରସା ଥିଲାବୋଲି ମୁଁ ପାସ୍ ହେଇଗଲି। ମାଙ୍କୁ ବି ଡାକିଛି ବାବାଙ୍କୁ ବି ଡାକିଛି। ସମସ୍ତଙ୍କୁ ଡାକିଛି କିନ୍ତୁ ଅନୁର ସବୁବେଳେ ଏତିକି ଭରସା ଅଛି ମୁଁ ସବୁବେଳେ। ହଉ ସାର୍ କଥା ହେଇକି ଭଲ ଲାଗିଲା ଆପଣ କଲ ଟା କାଟିଦିଅନ୍ତୁ।
ଥ୍ୟାଙ୍କ ୟୁ।
ଥ୍ୟାଙ୍କ ୟୁ ସାର୍।